ଗା।
ଏଇ ଖାଇ ବସିଥିଲି, ମା ଖୋଇଦୋଉଥୁଲା। ଆଉ ତୁ?
ଏଇତ ହେଇ ଖାଇକି ଆସିକି ବସିଚି ବସଚି।
ଉଁ ଅଁ ହଁ।
ଆଉ ତୁ ଗଲେ ତ?
ହୁଁ, ତୋର?
ଅହ ପଢାପଢି
ହୁଁ ହୁଁ ଭଲ ଚାଲିଚି।
ଆଉ ପିଜି ଫିଜି କଲୁନି?
କଣ କହୁଛୁ?
ମୁଁ କଇଲି ପିଜି କଲୁ ନା ନାଇଁ?
ନାଇଁ ମୁଁ ବିଇଡି କରିବି ପା।
କୋଉଠି କରିବୁ ଆନ୍ଧ୍ରା ରେ ନା କୋଉଠି?
କଁ କହୁଛୁ?
ମୁଁ କହିଲି ଆନ୍ଧ୍ରାରେ କରିବୁ ନା କୋଉଠି କରିବୁ?
ହୁଁ, ଦେଖିଆ କୋଉଠି କରିବା। ଆନ୍ଧ୍ରା ବିଇଡି କରିବିନି ଭାବୁଚି, ଦେଖିଆ ଗମେଟ୍ ବିଇଡି ପକେଇବି।
ଓହୋ।
ଉଁ ଉଁ ତୁ କଣ କରିବୁ?
ମୁଁ ଭାବୁଚି ସେଇ ପିଜି କରିବି ଆଉ।
ଅ ହଉ କର ଦେଖିବା ଯୋଉଟା ସୁବିଧା ହବ ସେଇଟା କରିଆ ଆଉ।
ହଁ ଯାହାକୁ ଯୋଉଟା ଭଲ ଲାଗିବ ସେ ସେଇଟା କରିବ ନାଉ।
ହଁ।
ଆଉ ଆପଣଙ୍କର ସେଇଟା କରିସାରିଲଣି?
ଆଁ।
ଆଉ କଣ କହୁଥିଲି ଆଉ ରଜରେ ତ ଏଇ ତ ଦିହ ଭଲ ନଥିଲା ଆଉ।
ହଁ ପରା। ହଁ, ମତେ ବା ଥଣ୍ଡା ଜର ଟିକେ ହେଇଯାଇଛି ଥଣ୍ଡା ଟିକେ ହେଇଯାଇଛି ଆଉ।
ହଁ, ଏବେ ତ ସବୁଆଡେ ସେଇ ଥଣ୍ଡା ଜର।
ଉଁ ହୁଁ ଏବେ ଥ ସୁ ଥଣ୍ଡା ଜର ପୁରପୁରି ମୋତେ ଜୋରେ ହେଇଯାଇଛି।
ହୁଁ କହନା ଏମିତି ଥଣ୍ଡା ହେଇଛି ଯେ
ଥା କହିବି ଭଲରେ ହଉନି ରେ।
ହଁ ବା ତଣ୍ଟି ବଥା ଲାଗୁଥିବ ଏଣେ ପୁରା ମୁଣ୍ଡ ଫୁଣ୍ଡ ବିନ୍ଧୁଥିବ ଆଉ କହନା କହନା।
ହଁ ପା।
ଆଉ?
ଖାଲି ଥଣ୍ଡା ମାନେ ଥଣ୍ଡା ଜରଟା ହେଲେ କିଛି କାମ୍ ମାନେ କିଛି ମୁଁ କଇନି ଭଲ ଲାଗୁନି ବସିଛି ଆଉ ଗୋଟେ ଆରେ ମତେ ତ ଗରମ ଭାତ ଖାଇବାକୁ ଜମା ବି ଭଲ ଲାଗେନି। ହଁ। ଖାଲି ଯାହା ବାଧ୍ୟରେ ମାମାଠୁ ଗାଳି ଖାଇକି ଖାଇବାକୁ ପଡ଼ୁଛି ଆଉ।
ହୁଁ, ପଖାଳ ଦିଟା ଖାଇଲେ ଶାନ୍ତି ଲାଗେ ଏଇ ଯୋଉ ଗରମ୍ ଭଲ ଲାଗୁନି। ଆଉ ଚାଲୁ ନ କ କରିବା ଚିକେନ୍ ଫିଷ୍ଟ୍ କୋଉଦିନ ଚିକେନ୍ ନହେଲେ ମଟନ ଫିଷ୍ଟ୍ କରିବା କୋଉଦିନ ଗୋଟେ ଯାଇକି?
ମଟନ୍ ଟା କରିଆନି, ଚିକେନ୍ କରିଆ କାଇଁକିନା ମୁଁ ମଟନ୍ ଖାଉନି। ତୁ ତ ଜାଣିଛୁ ମୁଁ ମଟନ୍ ଖାଉନି। ହଁ ଶୁଣୁ ଶୁଣୁ କଣ କରିବା କହିଲୁ ଚିକେନ ବିରିୟାନୀ କରିବା। ଉଁ।
ଚିକେନ ବିରିୟାନୀ ପାଇଁ ତ ହଁ ଭଲ ଚିକେନ ବିରିୟାନୀ ପାଇଁ ଖାଲି ଟିକେ ଏ ରାଇସ ଟା ଦରକାର ଆଉ ହଉଛି କଣ ଚିକେନ ଦରକାର ଆଉ ମସଲା ମସଲି। ଏ ଛେଞ୍ଚା ମସଲା ଆଉ ହଉଛି ଚିକେନ ମସଲା ଆଉ ଇ ଏଇଆ ଆଉ ଅଦା ରସୁଣ ପିଆଜ ଏଇଗୁରା ତ ପକେଇକି ଖାଲି କରାହବ ମୁଁ କହୁଚି।
ଆ, ହୋ ହଉ ବନେଇବା ଦାୟିତ୍ଵ ଟା ତୋର ହେଲା।
ଆଉ ସାହାଯ୍ୟ ନ କଲେ କଣ ଏକାଟିଆ ହେଇପାରିବନି। ପୁଣି ତ ଏଇ
ନା ନା ହେ ଦି ଜଣଯାକଙ୍କ ମିଶିକି କରିବା, ଆଉ ସେମାନେ ସବୁ କଟା କଟି କରିବେ ଆମେ ତୋର ମୋର ବନେଇବା ରୋଷେଇଟା ଆମର ଆଉ ସବୁ ତାଙ୍କର ଆଉ। ହୁଁ,
କରିବା ଆଉ ମାନେ ସବୁ ଗଛ ଖାଇ ହେଇଛି ନା ମାନେ ଥିବ ପ୍ରାକୃତିକ ଜିନିଷ ସବୁଥିବ ସୌନ୍ଦର୍ଯ୍ୟ ଥିବ ଆଉ ଏଇ ଜାଗାରେ କରିଆ ଆଉ। ଫଟୋ ଫଟୋ ଉଠେଇଆ ଆଉ ଏତିକି ଆଉ।
ସାଇଡ ରେ ଗୋଟେ ପାର୍କ ଅଛି ଖରଡି ବରଡି ବୋଲି ପାର୍କ ଟେ ଅଛି। ସେଠି ବି ସେମିତି ମାନ ଭୋଜି ପାଇଁ ଭଲ ଭଲ ପ୍ଲେସ୍ ଗୁଡା ସବୁ ଅଛି ଜାଗା ଗୁଡା।
ଆମର ବି ଇଆଡେ ଅଛି କାଜୁ ଫିଲ୍ଡ ଅଛି ଗୋଟେ। ସେଇଆଡେ କରନ୍ତି, ଭଲ ସେଠି ପୁରା ଭଲ ମାନେ ଏଠି ସୁ ସୁଟିଙ୍ଗ ଫୁଟିଂ କରିବା ପାଇଁ ଭଲ, ଭିଡିଓ ଫିଡିଓ ସବୁ।
ହଁ।
ଏଥିରେ ସବୁ ଅଧିକାଂଶ ଲୋକ ଆମ ଆଡେ ସିଆଡେ ହିଁ କରନ୍ତି। ଆମର ନନେ ଏଠି ଆଉ କୋଉଠି ସୁବିଧା ନାହିଁ, ସେଇ ଭଲ ଜାଗାରେ ସେଇଠି ଅଛି, ସବୁ ଯାହାର ବି ଏଠି ବଡେ ସେଲିବ୍ରେସନ୍ ହଉ କି ଯାହାବି ହଉ ସେଇଠି ଯାଇକି ସବୁ କରନ୍ତି। ଭୋଜିର ଆୟୋଜନ ହଉ ସେଠି ବି ମନ୍ଦିର ଅଛି ଆମର ଏପଟରେ। ଠାକୁରଙ୍କ ମନ୍ଦିର ସେଇପଟରେ ସବୁ ଲୋକମାନେ ଯିବା ଆସିବା କରନ୍ତି ପୁରା। ଭଲ ପ୍ଲେସ୍ ଟେ ଏଠି ବି କାଜୁ ଗଛ ହଁ, ସେଠି କାଜୁ ଗଛ ଅଛି, କାଜୁ ସବୁ ତୋଳିକି ଖାଇବା।
ହଁ ଆମର ଏପଟେ ବି କାଜୁ ଫିଲ୍ଡ ଆମ ଘର ପାଖାପାଖି ଗୋଟେ ଅଛି ସେଠି ଭଲ ଜାଗା ଅଛି ଭୋଜି କରିବା ପାଇଁ, ମୁଁ ଯେତେବେଳେ ଟିଉସନ୍ ଛୁଆଙ୍କୁ କରାଏ ସେଠି ବି କରୁ ଆମେ।
ଜାଣିଛୁନା ଏଇ ଯୋଉ କାଜୁଗୁୁରା ଖାଇଲେ କଣ ହବ ଜାଣିଚୁ? ଖାଲି ଏଇ ଯୋଉ ପାଟି ଗୁରା ଖାଲି କୁଣ୍ଡେଇ ହବ।
ହଁ ତାପରେ ତଣ୍ଟି ବି ପୀଡା ହେଇଯାଏ।
ହଁ ଜମା ମାନେ କି-ଆଉ କୌଣସି ଜିନିଷ ଖାଇବାକୁ ଇଚ୍ଛା ହୁଏନି ହଁ। ଏ କୋଉ କୋଉଟା ଫାଲତୁ ଜିନିଷ ଟା କିନ୍ତୁ କାଜୁ ହେଲେ ସେଇଟା ପୁରା ସୁନ୍ଦର ଲାଗିବ, ତା ସହିତ ସବୁ ଜିନିଷ ଭଲ ଲାଗେ। ଫାଷ ଫାଷ ସେ କେକେଇ ପାଇଁ ଆଉ। ଆଉ କୋଉ କୋଉ ଆଇଟମ୍ କରିବା କହିଲ?
ଉଁ, କହୁନୁ କଣ କଣ କରିବା?
ଆ, ଚିକେନ୍ ବିରିୟାନୀ କରିବା, ଆଉ ହଉଛି ଆଉ କଣ? ଆଉ ଯିଏ ଚିକେନ୍ ବିରିୟାନୀ ନ ଖାଇବେ, ଆଉ କଣ ଖାଇବ? ଆଉ କଣ? କଣ କରିବା ସବୁ ମାନେ ଏମତି ଯାଇକି ସ୍ନାକ୍ ଫାସ୍ କରିବା ପାଇଁ ଯୋଉ ଅଣ୍ଡା ଚପ୍ କରିବା। ହେଲା, ଆଉ ହଉଚି ଅଣ୍ଡାଚପ୍ କରିବା, ଇ ଆଉ ଆଉ କଣ ତୁ ଜାଣିଚୁ ଟିକେ କହୁନୁ? ସମସ୍ତେ ଯେମତି କହିଲେ ସିନା ସମସ୍ତେ ମିଶିକି କରିବା।
ଶୁଣୁୁଶୁଣୁ ବିରିୟାନୀ କରିବା ନା ନାନ ଚିଲି ଚିକେନ୍ ଏଇଗୁଡା କରିବା?
ହେ ବିରିୟାନୀ କଲେ ସମସ୍ତେ ଖାଇବାକୁ ଇଚ୍ଛା କରିବେ। ବିରିୟାନୀ କରିଦବା।
ଆ, ହଉ ବିରିୟା ଲେ ବିରି ଫାଷ୍ଟ ଶୁଣୁ ଷ୍ଟାର୍ଟରେ ମାନେ ଫାଷ୍ଟ ଖାଇଦବା ଉଁ, ଗୁପ୍ ଚୁପ୍ ହେରିକା କରିକି ଖାଇଦବା ହେଲା ତାପରେ ନାଚ ଗୀତ କରେ ହଁ ତାପରେ ନା ନାଚ ଗୀତ କରିସାରିଲା ପରେ, ବିରିୟାନୀ ଟା ବିରିୟାନୀ ଖାଇ ଖୁଆଇକି ଘରକୁ ଆସିବା ଆଉ। ହୁଁ ବାସନ ଟା ମାଜିବା ପାଇଁ ରେଡି ଥା।
ସମସ୍ତେ ମିଶିକି ଆମେ ଏକାଟିଆ ମାଜିବାନି, ସମସ୍ତେ ମିଶିକି ମାଜିବା।
ନା ନା ରୋଷେଇଟା ଆମର, ରୋଷେଇଟା ଆମର ବାସନ ମଜାଟା ତାଙ୍କର। ବାସନ ମଜା ତାଙ୍କର। ହଁ।
ଆଚ୍ଛା ଆଚ୍ଛା।
ହୋଉ ଫାଇନାଲ କର କେବେ ଗୋଟେ କରିବା ଆଉ।
ହଁ ହୋଉ। ଆଉ କଣ କହୁଥିଲି କହିଲୁ, ଆସୁନୁ କୁଆଡେ।
ତୁ କହିଲୁ ଆଗେ। ନା ନା ତୋର ଆଗେ ତ କହେ କଣ କଣ ରୋଷେଇ ଆସେ?
ମତେ ସେମିତି କିଛି ଆସେନି, ଖାଲି ଯାହା ଦେଖିକି କରିପାରିବି।
ହୋଉ ହୋଉ, ଫୋନ୍, ୟୁଟ୍ୟୁବ
ଆ।
ହଁ।
ଆଉ ଖାଲି ମତେ ଟିକେ ଇଏ ରୁଟି କରି ଆସେ। ଆଉ ମ୍ୟାଗି କରିଆସେ। ତା ଛଡା ନହେଲେ ଆଉ କିଛି ଆସେନି।
ଓହୋ। ମୁଁ ବି ନା ମୁଁ କରେ ହେ ହେଲେ ମାନେ ୟୁନିକ୍ ଜିନିଷ ସବୁ, ଭାତ ଡାଲି ଏଇଗୁଡ଼ା ବି କରି ଶିଖିଛି ହେଲେ ମାନେ କେବେ ଲୁଣିଆ ଅଲଣା ଏମିତି ହେଇଯିବ ମୋର।
ଆଚ୍ଛା। ଆଉ ଆମ ଆଡେ କେବେ ବୁଲିବାକୁ ଆସୁନୁ।
ହୁଁ ଯିବା, କୋଉଦିନ ଦେଖିବା ଯିବି ଭଲ ଦେଖିକିନା କୋଉଦିନ ଛୁଟି ଦିନ ଦେଖିକି ଯିବି ଆଉ।
ଆଚ୍ଛା
କମ୍ପ୍ୟୁଟର ରହିଯାଉଛି ନା ତ ଯାଇ ହୋଉନି କୁଆଡେ।
ଓହୋ।
ହୁଁ।
ଏବେ ତ ଆଉ ସବୁ ଫଟୋ ଉଠା। ନଉ ଥାନ୍ତେ ଏବେ ବୁଲିଥାନ୍ତେ, ଇଆଡେ ବି ଫିଷ୍ଟ କରିଦେଇଥାନ୍ତେ ଏକାଥରେ।
ହୁଁ।
ଆଉ।
ଆଉ କଣ କହୁଛୁ?
ଆଉ କଣ କହିଛି ସେ ତ ସେଇ ଏଇ ମାନେ ଆଉ କଣ ମୁଁ କହିଲି ନାଇଁ ଦେଖିବା ପଚାରିଦବା ସମିସ୍ତେଙ୍କୁ ଦେଖିବା କିଏ କଣ କହୁଛନ୍ତି। କଣ କରିବା ପାଇଁ। ଆଉ ଭୋଜିରେ କଣ ହବ ବୋଲି। ମୁଁ କହିଲି ଦେଖି ଆମେ ତୋର ମୋର ଫାଷ୍ଟେ କଥା ହେଇଥିଲେ, ତାପରେ ଯାଇକି ସମେସ୍ତେ ତାଙ୍କୁ ଜଣେଇବା, ସେମାନେ କଣ କହୁଛନ୍ତି କରିବେ କି ନାହିଁ।
ହଁ ହଁ କଥା। ହଁ ଏମିତି ବି ହବ ନା ଫାଷ୍ଟ ରୁ ଡିସିସନ ଆଉ କେତେ ନାକ୍ଷେ କଣ କଲେ ବି, ଦେଖିବା କଣ ସେ ଅନୁସାରେ ବଜେଟ ବି ତ ମାନେ ସେଇ ଅନୁସାରେ ପଇସା ଏଇକରିବା ନା। ମାନେ ପାଷ୍ଟେ ଦେଖେ, କେତେ ନା ନା ପାଷ୍ଟେ ଦେଖ ଦେଖିିବା କେତେ ଜଣ କରୁଛନ୍ତି ହେଲା। ସମସ୍ତଙ୍କୁ ଫାଷ୍ଟ ବୁଝିଦବା। କେତେ ଜଣ କରୁଛନ୍ତି। ସେ ଅନୁସାରେ ଜିନିଷକୁ ନେଇକି ପଇସା ଦବା କରିବା।
ହୁଁ ଆମର ବି ପିଲାମାନେ, ଏମିତିରେ ହେଲେଣି କେତେ ଜଣ। ହଁ ଦୁଇଶହ ଜଣ ହେଲେଣି କି କଣ ଆମେ ପିଲା ରଖିବୁ। କେତେ ଆମର ପିଲ ନା ସବୁ
ହଁ ହଁ ସେଇ ଅନୁସାରେ ଦେଖିକି କରିବା ଆଉ।
ହଁ। ଆଉ ସବୁ
ହୁଁ ସବୁଆ ଉଁ ସବୁ ଭଲ ଆଉ।
ଆଉ ସମସ୍ତେ କଣ କରୁଚନ୍ତି।
ହୁଁ ମାମା ଖାଅ ମାମା ଝିଅ ଯୋଉ ଖାଉଚନ୍ତି ଆମ ପୁଅ ତାର କୁଆଡେ ବାହାର ଆଡେ ଯାଇଛି ବାପା ତ ଡ଼ିଉଟି। ଆଉ ମୁଁ ଏଇଠି ବସିଥିଲି ପୁଅ ନୁ କହଲି ଟି ମୁଁ କହୁଥିଲି ଫୋନ କରିବାକୁ ତୁ ତ ଫୋନ କଲୁ ସେଇ ଯୋଉ କଥା ହେଇଗଲି ଏକଥାରେ ମୁଁ ଏନା ଭାବୁଥିଲି ତୋ କତିକି ଫୋନ୍ କରିବି ବୋଲି। ସେ ଭୋଜି ବିଷୟରେ ପଚାରିବା ପାଇଁ ଉଁ।
ଏଇ ଅଳ୍ପ ଦିନି ଆଉ ରହିଲାଣି ଆଉ କେତେ ଦିନି କି ଭୋଜି କରୁନ କଲେ ଆଉ ସମସ୍ତେ ପୁଣି କଲେଜ ଖୋଲା ହେଲେ ଆଡମିସନ ସରିଲେ ପୁଣି କିଏ କୁଆଡେ ପଳେଇବେ।
ହୁଁ।
ଆଜିଠୁ କଥା ହେଇଗଲେ ଭଲ ହେଲା। ଆଜି ସମସ୍ତଙ୍କୁ ରାତି ସୁଧା ଜଣେଇଦବ। ଜଣେଇଦେଲେ କିଏ କଂ କହିବ ସେ ତାର ସେଇ ଅନୁସାରେ ଆମେ କରିବା ଆଉ।
ଆହୋ ମୁଁ ମେସେଜ କରିଦେବି ଯୋଉମାନେ ଅଛନ୍ତି ହେଲା କି ତୁ ଯୋଉ ଗ୍ରୁପ ଟାରେ ମୁଁ ମେସ୍ ସେଜ କରୁଛି ଦେଖିଆ କେତେ ଜଣ କଅଣ କହୁଛନ୍ତି ଆଉ ନହେଲେ ତୁ ଯୋଉ ଜଣ ଗ୍ରୁପରେ ନାହାନ୍ତି ତୁ ତାଙ୍କ ମାନଙ୍କୁ କଲ୍ କରିକି ପଚାରଦବୁ ବୁଝିଦବୁ ଟିକେ ଆଉ।
ଆଚ୍ଛା ଆଚ୍ଛା।
ହଉ ହଁ ହଁ।
ହୁଁ।
ହଉ ହଉ ମୁଁ ଯାଉଛି।
ଅ ହଁ।
ହଁ।